ହାଲୋ କଁ କରୁଥିଲେ
କଣ ଖାଇସାଇଲଣି କିଲ?
ନା ନା ଆ ଖାଇନୁ ଖାଇ
ଦଶଟା ଆଳୁକୁ ଦଶଟା ଆଳକୁ ନା ଖାଇନୁ ତମେ ଖାଇଲଣି?
ହଁ ଆମର ଅଧସଜା ଖାଇଲେଣି ଅଧସଜା ଅଛନ୍ତି ଆଉ ନା ମୁଁ ଖାଇନି।
ଛୁଆ ପିଲା ଖାଇସାଇଲେ?
ହଁ ଛୁଆ କିଏ ଅଛି କି କିଲୋ ଏଙ୍କା ତ ପୁଅଟା ଅଛି ଆଉ କିଏ ଅଛି କି ଛୁଆ। ଏ ପୁଅଟା ଅଧେ ଏବେ ଲାଇନ୍ ନାହିଁ ଯେ ଶୋଇ ପଡିଥିଲା ତାକୁ ଡାକି ଉଠେଇକି ଏଇନା
ମୋ ପୁଅଟା ବା ସେମିତି ଆଜି ଖାଇଲାନି ରଝ୍ ରଜଟାରେ ପୁଅଟା ଖାଇଲାନି ଦେଖୁ ଶୋଇପଇଲା ଉପାସେ ସନ୍ଧ୍ୟା ଆଳୁ ଗୋଟେ କଦଳୀ ଖାଇଥିଲା ଶୋଇ ପଇଲା।
ହଁ ବା ଯା ଗୋଟେ ଖାଇବାକୁ ଖାଇଲାଣି କଇଲା ଲାଇନି ମତେ କେଇ ଛୁଆ ଆଉ ନାହାନ୍ତି ସେ କା ସହିତ ଖେଳିବ ନା କଁ କରିବ। ଲାଇନ୍ ଥିଲେ କିଏ ହେଲେ ଏପଟ ସେପଟ ଏମିତି ହେଇଥାନ୍ତା।
ପୁଅ ଟା ସେମିତିଆ ପା ତାର କନ୍ତି ଇମ୍
ଝିଅକୁ ଶୋଇପଇଲା ତା ବାପା ଗତିରେ ମୋବାଇଲ୍ ଦେଖୁଥିଲା ଶୋଇପଇଲା।
ହଁ ସେ ମୋ ପୁଅ ଟା ସେମିତି ସେ
ଚାରିଟା ବେଳେ ଖାଇନି ଭାତ ଗଣ୍ଡେ ଗାଧୁଆ ଭାତ ଗଣ୍ଡେ ଖାଇଥିଲା।
ଆମ ପୁଅଟା ବା ସେଇ ଗୋଟେ ବେଳେ ଭାତ ଦିଟା ଖାଇଥିଲା ଶୋଇପଇଲା। ଚାର୍ ଟା ଏଳେ ଖାଲି ଗୋଟେ କଦଳୀ ଖାଇଥିଲା ଶୋଇପଇଲା।
ଓହୋ ଚାର୍ ଟା ଏଳେ କିଛି ବି ଖାଇ ନା କିଛି ବି ଖାଇନି।
ମୋ ପୁଅ ଜମା ଶୋଇନେ ଉଠିବନି।
ସେଟା ସେମିତି ଉଠ୍
କି ଖାଇବନି।
ଏ ଗାଧୁଆ ଆଳୁ ଖାଇ ଦେଇଚନା ସେଇଟୁ ଉଠେଇ କିନା ମୁଁ କଇନି। ବୋଉଙ୍କୁ କାଲି ମୁଁ ଦି ଖୋଇଦିଏ ନେଇକି। ଆଉ ପୁଥର ଖୋଇଦେଲେ ଖାଇ ଏ ଶୋଇଲା।
ଉଁ ହଁ।
ହଁ ପା।
ଆଉ ବର୍ଷା ହଉଚି ନା ଏଇନା?
ହୁଁ ମୋର ହଉଚି ଯାଇନି ଏନା ଏ ବୋଉ ଯାଇଥିଲେ ଯେ କହୁଥିଲେ ହଉଚି ବୋଲି।
ଦିନ ସାରା ତ ବର୍ଷ୍ ନା ଦିନ ସାରା ତ ଖରା ପୁଣି ତିନିଟା ଆଳୁ ଚା ଟାଉତ ବର୍ଷା ହଉଛି ଯେ
ତ ଯଦି ହେଲାଣି ସେଇଆ ହଉଛି ଆଉ।
ହେଇ ସିଜିନ ସେଇୟା ହଉଛି ତାପରେ ଏଇ ରଜରେ ହଁ। ଗୋଟେ ଦିନ ରଜ ପୁରା ବର୍ଷା ଖରା ବର୍ଷାରେ ପଳେଇଲା।
ହଁ କି?
ଆଜି ଗୋଟେ ଦିନ ରଜ ପୁରା ଖରା ଅଧା ବର୍ଷା ଅଧାରେ ପଳେଇଲା।
ହଁ ବା ମୁଁ କହିଲି କାଲି ରଜ ଆଜି ରଜପାଗ ଦବ ବୋଲି ଦେଖିଲା ବେଳକୁ ସକାଳୁ
ଉୁଁ ଆଜି ତ ପୁରା ଖରା ସକାଳୁ ଟିକେ କାଁଳ କାଳ ହେଲା ସେମିତି ନଅଟା ହେଇଛି ତ ନଅଟା ଗତିରୁ ତ ପୁରା ଟାଣ ଖରା ପୁଣି ତିନିଟା ବେଳ ଗତିରୁ ପୁରା ବର୍ଷା ଉଠ ଉଠେଇକି ବିଜୁଳି ଘଡଘଡି ମାରିକି ଲାଇନ ଏତଳ ଜାଙ୍କେ ଲାଇନ ଆସୁନି।
ହୁଁ ମର ଘର ଫର ପୋଛି ସାରିବନି।
ନା ମୁଁ ବା ପୋଚମି ନାଇଁ କିଛି ଘର ଫର। ମୁଁ ଘର ପୋଛିମି ନାଇଁ।
ପୋଛିବୁ ନାଇ।
ମାନେ ମୁଁ କିଛି ପୋଛିବି ନାଇ ହଁ ମୁଁ ଠାକୁର ଘରକୁ ଯିବି ନାଇଁ। ଆଉ ପୋଛିବି ନାଇ ତ ପାଗ ହବ ଆଉ ଘର ପୋଛ ହବ।
ଆଚ୍ଛା। ହେଲେ ପାଗ ହବ ବୋଲି ଘର ପୋଛିବୁନି?
ପୋଛି ନାଇଁ ମୁଁ ତ ଠାକୁର ଘରକୁ ଯିବିନି ଏଇ ମୋ ରୁମ୍ ଟା ଖାଲି ଯା
ହଁ।
ଆଉ ଏଟା ତ ମୋ ମୋ ରୁମ ଟା କଣ ପୋଛିିବି ସେ କାଲି ସକାଳୁ ଯା ପୋଛିଦେବି ଆଉ।
ଅପର୍ଣ୍ଣା ଆସିନି?
ଠାକୁର ଘରକୁ ବା ମୁଁ ଜିମିି ନାଇ ଠାକୁର ଘରକୁ ଯିମି ନାଇ କାଲି ସକାଳ
ହଁ ଠାକୁର ଘରକୁ ମ ତମ ରାତିରେ ପୋଛି ଦବୁ କଣ ପୋଛି ଦେଇ
ନା ନା ପୋଛିନି ପୋଛିବି। ହଉ ଏଇ ସନ୍ଧ୍ୟା ବେଳୁ ଭଲ ଲାଗୁନି ଏଇଠି ଖଟରେ ଗଳେଇ ପଡେଇ ହଉଛି ଏ ଆଉ ଭଲ ଲାଗୁନି ପୁଅ ଟା ସେମିତି ତାର ଖାଇଲାନି ଶୋଇ ପଇଲା। ପୋଛି ଦେଇଥିନେ ହେଇଥାନ୍ତା ଯେ ଆଉ ପୋଛିନି ଥାଉ କାଲି ସକାଳୁ ଏକାଥରେ ପୋଛି ଦେବି। ଏ ଖାଲି ସେଇ ମୋ ରୁମ୍ ଟା ଯାହା ପୋଛା ହବ।
ହ
ଆଉ ତାପରେ କ ଯେ ଆଇଁଷ ଫାଇଁଷ ଖାଇବେ? ତାପରେ ଆଇ ଷ ଖାଇବେ ରୁମ ଗୁରା କରେ ଆଉ କଣ ପୋଛିଦବୁ ସନ୍ଧ୍ୟାବେଳୁ ପୋଛିଲେ
ଆମର ସେୟା ଏଇ ହଉନି ରାତ ଖିଆ ଖୁଇ କରୁଛନ୍ତି ଆଉ ହେତି ପାଇ ପଚରିଲିନି।
ହଁ ବା ଆଇଁଷ ଖାଉଛନ୍ତି ପୁଣି ପୋଛି ଦବୁ ପୋଛିନି ସେଥି ପାଇଁ
ଆ ଆଣି ଖାଲି ଘର ଭିତରେ ଆଉ ଥାଏ ହଁ ହାଣ୍ଡି ଶାଳ ଘର ପୋଛି ଦେଇ ମୋବାଇଲ ଦି ଥର ମାରିକି ହାଣ୍ଡି ଶାଳ ଘର ପୋଚିକିନା।
ହୁଁ
ଅ ଆଜି ନାଇଁ କଣ କଣ କେତେ କରିବୁ? କୁଆ ଆସିବୁ ଗାଧେଇକି ଆସିବୁ ମାଗୁଥିବେ ଖାଇଦିଏ
ହଁ ତମେ ଏକକୁଟିଆ ଏଇନା ହଁ ହଁ। କାଲି ପୁଣି କାଲି ପୁଣି ଅଧିକ କାମ କାଲି ପୁଣି ପିଠା ବାରି ଯେ ପିଠା କରିବ ଆଜି ତ ଧର ପଳେଇଲା ଯଉ ଆଇଁଷ ବାରରେ ଆମର ଆଇଁଷ ରେ ପଳେଇଲା।
ଇଲୋ ବିରି ଚାଉଳ ଧୋଇଚି ଧୋଇ ସାରିଚି ଲାଇନ୍ ଟା ପଳେଇଲା ପେ ପେଇ ଦେଇଚୁ ତ ଆଜି
ଓ ହଁ ଲାଇନ୍ ସୁଧା ଆଉ ଆସ ଆସିବ ନେହିଁ ସେ ଭୋରୁ ଭୋରୁ ପାଞ୍ଚଟା ରାତିରୁ ଉଠି ପେଶିଦବ।
ଆସିଲେ ସିନା ପାଞ୍ଚଟାରେ କି କଣ ହବ କିଏ ଜାଣିଲା।
ହଁ ପଳେଇ ରାତି ଏଗାରଟା ବାରଟାରେ ପଳେଇ ଆସିବ।
କାଇଁ ଆଉ ସେ ଦଉ ନାହାନ୍ତି ଲାଇନ୍ ଟା କୁ ଯେ
ଯୋଉ ବିଜୁଳି ଲା ମାରିଚି କେଡେ ହାନ୍ତେ ଦେଖ ଯା ଚନା ବିଜୁଳି କେଡେହାନ୍ତେ ମାଇଲା ସେ ଆସିବ ନା ଏଇନା ଆସୁ ଆସୁ ସେ ରା ରାତି ବାରଟା ଗୋଟେ କି ଦିଟା।
ନାଁ ଲୋ ହେତଳୁ ବିଜୁଳି ସିନା ହେଲେ ଏଇନା ତ କେତଳେ ଖାଲି ମେଘ ହଉଚି ଦେନେ ହୁଅନ୍ତାନି ଦଉନାହାନ୍ତି।
ହୁଁ ହଁ ପା। ଏ ବସ ସେ ଦେଖଉଥିଲେ। ଏ ବର୍ଷ ରଜରେ ଏମିତି ଖାଲି ବିଜୁଳି ଘଡଘଡି ମାରିବ ଦେଖଉଚି ଖାଲି। କଣ କରିବୁ।
ମୁଁ ବା ଗୋଟେ କପଡା କାଟିନି ଗାଧୁଆଳେ। ନା ଡ୍ରେସ ପିସ୍ ଟେ କାଟିିନି। ଡ୍ରେସ୍ ପିସ୍ ଟେ କାଟିନି ମେସିନ ଟା ଟିକେ ଜାମ୍ ହଉଥିଲା ମେସିନ୍ ଟାକୁ ସଫା କନି। ଆଉ ସଫା ସଫି କରିଦେଇକି ମୁଁ କହିନି ଛିଟିଆର ଜଣେ ଦେଇଥିଲା ମାରିବା ପାଇଁ ମୁଁ କହିଲି ମାରିମୁରା ଦିଏ ମାରିମୁରା ଦେଇକି ଚାଉଳ ଖଣ୍ଡ ପେସେଇଦମି ପେସେଇ ଦେଇକି ଆସିକି ଦୁଟା କରିନି। ଆଉ ସେ ଛିଟିଆ ରତ ସେ ଚାରିଟା ବେଳକୁ ଆସିବ ମାଗିବା ପାଇଁ।
ହ
ସିଟିଆରକ ସିଲେଇ ମେସିନ୍ ଖାସ ବି କରନା। ହଉ ମୁଁ କହିଲି ଚାଉଳ ଧୋଇଧୁଆକି ବାଲିଛଣା କନି। ଠିକ୍ ଏବେ ଧୋଇ ଧୁଆ ସାରିଚି ପ୍ଲଗ ଟା ଗେଞ୍ଜିଚି ଲାଇନି ଗଲା ଲୋ ଗଲା।
ଲାଇନ ପଳେ
ଆଉ ଆସିଲାନି ମୁଁ କେତେ ଆଜି କାମ ମୋର ଆଶା କରିଥିଲି ସବୁ କାମ ମୋର ଗଲା।
ଖରା ଦିନକୁ ତୁ ଯଦି ଚାଉଳ ଫାଉଳ ବିରି ଚାଉଳ ପକାଇଦିବୁ କି କଣ ଗୋଟେ କରିଥିବୁ ତୁ ଜମା ମାନେ ବିଶ୍ୱାସ ନାହିଁ ଲାଇନି କି।
ନାଇଁ ଯୋଉ ଉପର ବଦେଇ ଯୋଉ ମେଘ ଟା ଏ କେତେ ଦିନ ହେଲା ଉଠୁଚି ହଉଚି
ନାଇଁ ଖରା ଦିନ ଟା ସେଇୟା ଆଉ ହଉ। ଆମର ବା ଦିନେ ଏମିତି ବିରି ଚାଉଳ ପକେଇ ଦେଇଥିନୁ ମା ତାଙ୍କର ସେଦିନ ଶନିବାରେ ନାଁ ସୋମବାର ହେଇଥିଲା। ପକେଇ ଦେଇଥିଲେ ଆଉ ସକାଳେ ପକେଇଥିଲେ ମୁଁ ଚାରିଟା ବେଳକୁ ପେସିବା କଥା। ଆଉ ଲାଇନ୍ ଆଇଲାନି ଆଇଲାନି ପୁଣି ବିଚଳା ସେମିତି ରଖିଦେନୁ ତା ପରଦିନ ପେଶିଲୁ।
ହେଇଥାନ୍ତା ମୁଁ ପେଶି ଦେଇଥିଲି ମୁଁ ଟିକେ ମେସିନ ଟିକେ ଜାମ୍ ହଉଛି। ତାପରେ ଏଇ ଯୋଉ ସୁଧାର ପ୍ୟାଣ୍ଟ୍ ଟା ଟିକେ ମୋବାଇଲ ଦେଖିକି କାଟନି ଉଁ ତାପରେ ମେ ସେ ଟା ଟିକେ ଜାମ୍ ହଉଚି ମାନେ ମେସିନ୍ ଟା ସଫା ତା ବଧେ ନାଁ ଛିଟିଆରେ କାଳେ ମାଗିବା ପାଇଁ ଆସିବେ କାଲିଠୁ ଦେଲିଣି। କାଲି ଚାଟା ବେଳେ ନବା କଥା କହିଥିଲି।
ହଁ।
ଟାଇମ ହେଲାନି କରି ପାଇଲିନି ମୁଁ କଇଲି କାଳେ ନବା ପାଇଁ ଆସିବେ ବୋଲି। ପ୍ରାୟ ଏବେ କ ଆଉ କରିଦେଇ ଗଲା ବେଳକୁ ତ ଗଲା ଲାଇନ ଆଉ ତୁ କରିବୁ କଣ ମୁଁ ସିଲେଇ ବି କରିପାରିନି କି ବି କିଛି କରିପାଇଲିନି।
ହଁ ଆଉ ଲାଇନ କଟିଲେ ତମେ କେମତି ସିଲେଇ କରିବ।
ସେଇ ବା ସିଲେଇ କରିପାଇଲିନି ଏଇ ମେଘ ପବନ ଉଠେଇ ଲାଇଁ। କି ତୋ ପାଇଁ ରୋଷେଇ ବି ସଇଲାନି କରିପାରିନି ଶୀଘ୍ର କିଛି ବି କରିପାଇଲିନି। ମେନ କଥା ହେଲା ଲାଇନ ଲାଇନ ଥିଲେ ସିନା ହଁ ଶୀଘ୍ର ରୋଷେଇ କରି ଦେଇଥାନ୍ତି ଆସିକି ସିଲେଇ କରିଥାନ୍ତି।
ହଁ ହ
ଲାଇନ୍ ତ ନାହିଁ ରୋଷେଇ ଏ ସିଲେଇ ଆଉ କଣ ତୁ ତ କରିବୁ ଯେ। ରାତି କି କଣ ବି ହ
ହୁଁ। ଲାଇନ ନଥିଲେ ତମେ ବାହାଘର କରିଥିଲ ସମସ୍ତଙ୍କର ଦେଇ ସାରିଲଣି ଣା ବେଭାର।
ହଁ ବେଭାର ଦିଆ ସଇଲାଣି ସମସ୍ତଙ୍କର। ଲାଷ୍ଟରେ ଥିଲା ମୋ ନାନୀ କାଲି ଆମ ଝିଅ ଗଲା ଆମ ଝିଅ ହାତରେ ଦେଇଦେନି।
ଅ ହ।
ପଦାରେ ରହୁଛି ନା ସେ ତାର ପଇସା ଖାଲି ପଠେଇ ଦେଇଥିଲା। ଆଉ ସେ ରଜ ପାଇଁ ଆସିଛି। ଆ କାଲି ଝିଅ ଯେମିତି ଗଲା ଝିଅ ହା ତେରେ ପଠେଇ ଦେଲି ଝିଅ ହାତରେ। ଦେଇଦବୁ ତୋ ମାଉସିକି ସିଏ ଆମ ଘରକୁ ଆସି ସାରଲାଣି ଦେଇ ଦବୁ।
ହଁ ହଁ ରଜ ପାଇଁ ତମେ ଯିବ ନା ନା ଯିବନି।
ହଁ ଜିମି ଦେଖିବା କାଲି ଆଡେକୁ ଦେଖିବା କଣ ହଉଛି ଏ ମେଘ ତ ଚାରିଟା ବେଳ ଉଠୁଛି ମୁଁ ଏଣେ ସେତେ କାମ ଦାମ ସାରିକି। ପୁଣି ସେଇଟା କୁ ଚାରିଟା ବେଳକୁ ସିନା ବାହାରିଲା ବେଳକୁ ମେଘ ନ ହେଇଥିଲି ମେଘ ତ ଏମିତି କଣ କହିବି ଯିମି ବୋଲିକା।
ଉଁ ହଁ। ହଁ ବା ଡେଲି ଲୋ ତିନିଟା ଚାରିଟା ବେଳକୁ ଏଇଠି ହେଲାଣି ଆଠ ଦିନ ଡେଲି ତିନଟା ଚାରିଟା ବେଳକୁ ମେଘ ପବନ।
ଆଜିି କେମତି ନହେଲେ ଡ୍ରେସ ଟା କି ଆଣି ସାରିଦେଇଥିନି କାଲିି କି ନହେଲେ ସକାଳେ ଏମିତି ମେଘ ଉପରକୁ ଉଠଉଛି। ସଖାଳୁ କତିକି ଜଣେ ପଳେଇଥାନ୍ତି ଆଉ ଡ୍ରେସ ଟା ତ ଆଜି। ସଇିଲାନି ଆଉ କରିବ କଣ ନ ନାଇ ପଅରଦିନ ସ
ଓପର ତଳ କିଛି ସିଲେଇ କରିନ।
ନା ଖାଲି କାଟି ଦେଇଛି କପଡା। ଏ ସିଲେଇ ମତେ ବେଶୀ ସମୟ ଲାଗିବନି ହେରା।
ହୁଁ ମେନ ତ କପଡାଟା କାଟି ଦେଇଛ।
ମାନେ ବେସି ସମୟ ଲାଗିବନି।
ନା ବା ସିଧା ସିଧା ସିଲେଇ ପକେଇବ ଏପଟ ସେପଟ।
ହୁଁ।
ଲା ଲାଗିବ ନାହିଁ ଯେ ବେସି ସମୟ ଯାହେନେ ଗୋଟେ ଲାଇନ୍ ଟା ଥିଲେ ତମେ କରିସାରନ୍ତଣି।
ହଁ ବା ଇଏ ଲାଇନ ଟା ଥିଲେ ଆମ ତରକାରୀ ପତ୍ର ରୋଷେଇ କରିଦେଇ ଥିଲି ଦିନରେ ଥିଲା। ଏଇନା ଖାଲି ରାତିରେ ଭାତ ଗଣ୍ଡେ କରୁନୁ ଏ ଭାତ ଖଣ୍ଡେ ବସେଇ ଦେଇକି ବି ଆସିକି କରିପାରିବୁ। ଏ ତ ଲାଇନ ମେନ କଥା ପଳେଇଲି ତୁ କରିବୁ କଣ।
ହୁଁ।
ମୁଁ ବା ସେଇଆ କହିଲି ମୁଁ କହିଲି ଯାଉଛି ବିରି ଚାଉଳ ପେଶେଇ ଦେମି ପେସେଇ ଦେଇକି ତର ତରକାରୀ କି ଯୋଉ ଏ ଯୋଉ ଆଇଁଷ ତରକାର ରା କଡେଇରେ ଥିଲେ। ମୁ ଯାଉଛି ଗରମ କରିଦେମି ଚୁଲି ଏକାଥରେ ଗରମ କରିକି ଭାତ ବସେଇଦବି ଭାତ ବସେଇ ଆଉ ମୁଁ ଦେଖ ସେରା ଅଛି କଡେଇ ଫଡେଇ ନେଇକି ମାଜି ମୁ ଜାଣିନି ମାଜି ମାଜି ଆଣିକି ସବୁ କାମ ସଜାଇଥିବ ଭାତ ବହିଥିବ ଭା ତ କାଲିି ଏକାଥରେ ଆସିବ ଆ ସନ୍ଧ୍ୟାବେଳୁ ସିଲିଗଦିରେ ବସିବି।
ହଁ ହଁ ନି ଲାଇନ୍ ପଳେଇଲା।
କିଛି ଆଗୁଆ କିଛି ଆଗୁଆ ଭାବିବନି।
କିଛି କରିଦେଲାନି ଲାଇନ୍।
କିଛି କରିବନି ଆଗେ କରିବ ତାପରେ ଭାବିବ?
ହୁଁ।
ଆଗୁଆ ଭାବିନେ ଏଇ ଅବସ୍ଥା ହବ।
ହଁ।
ଲାଇନ ନାଇଁ ସନ୍ଧ୍ୟାବେଳେ ଦିଲଦବୁ ଆଜି କିଛି ବି ହେଇନି ଟୋଟାଲି
ହେକି ରହନେ ମତେ ଜମା ଭଲ ଲାଗେନି ହେରା। ର ଅଳ୍ପ ଭାତ ଖାଇଲି। ମାଣେ ଗଣ ଟିକି ତିନିଟ ଗୋଟ ଖ ମାଜିଦ ତାପରେ ପଳେଇଲାନି ନା ମୁଁ ପଳେଇନି ଆଉ କଣ କେତେ ଭାତ ରାନ୍ଧିବେ କି ଏଟା ଖାଲି ଟା ଦେଖିଛି ରଖିବୁ? ଏବେ କିଛି ହେଇପାରିଲାନି। କାଲି ସଂକ୍ରାନ୍ତି ପୁଣି ମଜା ହବନି ପରଦିନ କାଲି ଯଦିି
ତମେ ପଳେଇଥିଲ ତମ ଶାଶୁ ପଅର ଦିନ
ହୁଁ।
ହୁଁ।
ସେ ବୋଉ କହୁଥିଲେ କହିଲେ ରାତିରେ ଖୋଲ ମୁୁ ରାତିରେ ଖୋଲିକି ଦେମି ନା ମାଜିବ ଆ ହଁ ହଁ।
ହୁଁ ହଁ।
ହଁ।